ହାଲୋ।
ହଁ କଣ କରୁଚନ୍ତି?
ହଁ ଏଇଠି ଟିକେ ବାହାରେ ପାଠ ପାଠାଗାରୁ ଆସି ଟିକେ ବାହାର ବୁଲୁଥିଲି ଆଉ ଆପଣ କଣ କରଛନ୍ତି?
ମୁଁ ଶୋଇଚି।
ଓହୋ ବର୍ଷା ପାଗ ଦେଇଚି କି ଆପଣଙ୍କ ଆଡ଼େ?
ହଁ ମେଘ ଉଠେଇଚି।
ଓହୋ ସେଥିପାଇଁ ଆଉ। ଆମ ଆଡେ ବି ବର୍ଷା ହୋଉଥୁଲା ଏବେ ଟିକେ ଏବେ ଟିକେ ବର୍ତ୍ତମାନ ଛାଡିଚି ବର୍ଷା।
ହୋଉଥିଲା?
ହଁ ବର୍ଷା ହୋଉଥୁଲା ତ।
ନା ଆମର ହେଇନି କାଲିଠୁ ମେଘୁଆ ପାଗ ଅଛି।
ଆଚ୍ଛା। ଆମ ଆଡେ ଏ ହେଇଚି ଜୋରସେ ଏବେ ମାନେ ମାଘ ଘଡଘଡି ବିଜୁଳି ଏତେ କହିବା କଥାଇଁ। ଆଉ କଣ ଖାଇଚନ୍ତି କଣ ଏବେ?
ଉଁ ହୁଁ। ଏବେ କିଛି ଖାଇନି, ସେ ଦି ପହରେ ଖାଇଥିଲି। ଭାତ, ଡାଲି, ମାଛ ଫ୍ରାଏ। ଆଳୁ ବାଇଗଣ ଭରତା, ସାଲଟ୍।
ହଁ ବଢ଼ିଆ, ବଢ଼ିଆ।
ଆଉ ଆପଣ କଣ ଖାଇଥିଲେ?
ମୁଁ ଖାଇଛି ଭାତ, ଡାଲି, ଚିକେନ, ସାଲାଡ଼ ଖାଇଛି ଆଉ।
ରୋଷେଇବାସ ଆସେ ତାହେଲେ?
ହଁ ଆସେ କିନ୍ତୁ ଯେହେତୁ ମୁଁ ଟିକେ ଆଉ ପାଠାଗାରକୁ ପଳେଇ ଆସୁଛି, ନିଜେ ତ ଘରେ କରିପାରୁନି, ଘରେ ମାମା କରି ଦିଅନ୍ତି, ମୁଁ ଖାଲି ଯାଏ ଖାଇକି ପଳେଇଆସେ କେତେବେଳେ କେମିତି କରେ ଆଉ।
ସେଇ ପାଖାପାଖି ବୋଧେ ତାହେଲେ ସେଇ ସାଙ୍ଗେ ସାଙ୍ଗେ ଖାଇକି ପଳେଇ ଆସୁଛନ୍ତି ଆଉ।
ହଁ ହଁ ପାଖରେ, ପୁରା ପାଖରେ। ଆଉ ସେଥିପାଇଁ ଯାଇକି ରୋଷେଇବାସ କିଛି କରେନି। ଘରେ ଖାଇ ଦେଇକି ପଳେଇ ଆସେ ଆଉ।
କେତେ ଘଣ୍ଟା ଦିନକୁ ପାଠ ପଢ଼ା ହେଉଛି?
ମୁଁ ପଢ଼ୁଛି ସାତରୁ ଆଠ ଘଣ୍ଟା ପଢ଼ିପାରୁଛି ଆଉ। ଯେହେତୁ କିଛି କରୁନି ନା, ନିଜେ ପଢୁଛି ଆଉ ଗୋଟେ ଜଣଙ୍କୁ ପଢଉଛି ଗୋଟେ ପିଲାକୁ ଦଶମ ଶ୍ରେଣୀର।
ଗୋଟେ ପିଲାକୁ ପଢଉଛି ଆଉ।
ଆହା, କେଉଁଥିପାଇଁ ପ୍ରିପେୟାର ହେଉଛନ୍ତି କି?
ମୁଁ ଏଇ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପଢ଼ାପଢ଼ି କରୁଛି।
ରଜ କେମିତି କଟିଲା?
ରଜ ବହୁତ ବଢିଆରେ କଟିଲା ତ, ରଜ ତ ଗୋଟେ ଆମ ଓଡିଶାର ଗୋଟେ ଗଣ ପର୍ବ। ସେଇଥିରେ ଆମେ ଚାରି ଦିନ ବହୁତ ମଜା କରୁ, ସାଧାରଣତଃ ଝିଅ ମାନେ ତ ବହୁତ ମଜା କରନ୍ତି। ମାନେ ଚାରିଦିନରେ ଚାରିଟା ନୂଆ ଡ୍ରେସ୍।
ହଁ ଆପଣଙ୍କର ଚାରି ଦିନ କରନ୍ତି ନା ତିନି ଦିନି?
ଚାରି ଦିନି, ଆପଣଙ୍କର ତିନି ଦିନି କରନ୍ତି କି?
ହଁ ହଁ ଆମର ତିନି ଦିନ, ଲାଷ୍ଟ ଦିନ ଟା ବି ଏତେ ମାନେ ଶେଷ ରଜ ଟା ବେଶୀ କିଛି ୟେ ନାହିଁ କିନ୍ତୁ ଯୋଉ ଅନ୍ୟ ତିନି ଦିନ ରା ତିରେ ଖାଆନ୍ତିନି, ସେଦିନଟା ଆମେ ଖାଇଦେଉ।
ଓ ହୋ ହୋ, ଆମର ଚାରି ଦିନ ମାନନ୍ତି ଆଉ। ବସୁମତୀ ସ୍ନାନଟାକୁ ବି ମାନନ୍ତି।
ହଁ ହଁ।
ହଁ ଆଉ ନୂଆ ଡ୍ରେସ୍ ପିନ୍ଧିବା। ଆପଣ କଣ କଣ ପିଠା ଖାଇଛନ୍ତି?
ଆମର ସେଇ ଫାଷ୍ଟ ଦିନ ଇଟିଲି ଆଉ ପୋଡ଼ପିଠା ହେଇଥିଲା। ସେକେଣ୍ଡ ଦିନ ଚକୁଳିକୁ ବରା, ଥାର୍ଡ ଦିନ ଆଉ ପିଠା ଖାଇବାକୁ ଇଛା ହେଲାନି, କେତେ ପିଠା ଗୁଡା ଖାଇଲେ ଭୋକ ମ
ହଁ ଅଁ। ସେଇଆ ମୁଁ ବି ତ ଖାଇଛି ପିଠା, ଫାଷ୍ଟ ଦିନ ବି ଆମର ଚକୁଳି ହେଇଥିଲା, ଇଡଲି, ମଟର ଆଳୁ ତର କାରୀ ହେଇଥିଲା, ଆଉ ଦ୍ଵିତୀୟ ରଜ ଦିନ ଦ୍ୱିତୀୟ ରଜ ଦିନ ଆମର ସେମିତି କିଛି ପିଠା ହେଇନଥିଲା କିନ୍ତୁ ସେଦିନ ପୋଡ ପିଠା କରିଥିଲେ ରା ତିରେ କିନ୍ତୁ ଯୋଉଟାକୁ ଆମେ ତୃତୀୟ ରଜ ଦିନ ସକାଳେ ଖାଇଥିଲୁ, ଭଲ ଲାଗିଲା। ପୋଡ ପିଠାର ଗୋଟେ ସେତ ଅଛି, ମାନେ ରଜ ହିଁ ରେ ଖାଇବାକୁ ବହୁତ ଭଲ ଲାଗେ।
ଆପଣଙ୍କମାନେ ସେ ଯେଉଁ ଚାଉଳର ପୋଡ଼ପିଠା ନା ଏ ଯେଉଁ କ୍ଷୀର ପୋଡ଼ପିଠା?
ହଁ ସେଦିନ ତ ଚାଉଳ ପୋଡ଼ପିଠା କରିଥିଲେ କିନ୍ତୁ ଆଜି ମୋ ମାମା କ୍ଷୀର ପୋଡ଼ପିଠା କରିି ଛନ୍ତି, ମୁଁ ଏଟା ମାନେ ଏବେ ଖାଇକି ଆସିଥିଲି ଲାଇବ୍ରେରୀ କୁ।
ଆଜି ହିଁ ହେଇଥିଲା କ୍ଷୀରପୋଡା ପିଠା।
ଆମ ଘରେ ଏତେ କାହାକୁ ସେ ଚାଉଳ ପିଠାଟା ଭଲ ଲାଗେନି ବୋଲି ମୋ ଦିଦି ପୁରା ବଢ଼ିଆ ସେ ବନାଇକି। କ୍ଷୀରପୋଡ଼ ପିଠାଟା ମୋତେ ବି କ୍ଷୀରପୋଡ଼ ପିଠାଟା ଟିକେ ଭଲ ଲାଗେ ହଁ। ଆର ଟା ଏତେ ଟାଣ ଟାଣ ହେଇ ଯାଏ ଯୋଉ ରହିଗଲା ପରେ ସେଥିପାଇଁ ସେଇଟା ଟିକେ ମୋତେ ଭଲ ଲାଗେନି।
କ୍ଷୀର ପୋଡ଼ ପିଠା ପୁରା ପୁରା ନରମ ନରମ ହିଁ ଥାଏ।
ଅଁ
ସେଇଟାରେ କଣ କି ଜମା ବି ପାଣି ପଡ଼ିବନି ମୋ ମାମା ଆଜି ଯେଉଁଟା କରିଥିଲେ ପୁରା ଖାଲି କ୍ଷୀରରେ ହିଁ କରିଥିଲେ।
କ୍ଷୀର ଟାକୁ ମରି ମରି ମରି ମରି ସେଥିରେ ଚାଉଳକୁ ଇଏ କରିକି ହବ ଆଉ ମତେ ଏବେ ମୁଁ ଆଗରୁ ବୋଧେ ଖାଇନଥିଲି କ୍ଷୀର ପୋଡ଼ ପିଠା ଏବେ ପ୍ରଥମ ମୋ ଦିଦି ହିଁ ଦେଲା କରିକି, ମତେ ଯେତେବେଳେ ସେ ପ୍ରଥମଥର ଦେଇଥିଲା ମୁଁ କହିଲି ମୋତେ ଏତେ ପିଠାପଣା ଭଲ ନୁହଁ। ମୁଁ ବାଣ୍ଟି ଦେଇଥିଲି ତାପରେ ଲାଷ୍ଟକୁୁ ଗୋଟିଏ ଖାଇଲା ବେଳକୁ ମୁଁ କହିଲି ଆରେ ଏଇଟା ବଢିଆ ଲାଗୁଛି ତ। ହୁଁ। ତାପରେ ସେଠୁ ସେ ଏଥର ଆଉଥରେ ଏଇଠୁ ବନେଇଲା।
ତା ମାନେ ମୋବାଇଲ ଦେଖିଛି କି କରିଥିଲେ ବହୁତ ବଢ଼ିଆ ଲାଗୁଥିଲା। କାରଣ ଆମ ଆଡେ କ୍ଷୀର ପୋଡ ପିଠା ନାହିଁ ନା ଖାଲି ଚାଉଳରେ ଅଛି। ଛି ତ ଏବେ ଏଟା ଦେଖିକି କରିଥିଲେ ଭଲ ଲାଗୁଥିଲା କିନ୍ତୁ।
ଏବେ ତ ଘରେ ଖାଲି ମା ମାନେ। ମୁ ୟୁଟ୍ୟୁବରୁ ରିଲସ ଦେଖିବି କେମିତି ଚିତା ପକେଇବି କେମିତି ନୂଆ ର ସେଇ କରିବି ଏଇଆକୁ ସବୁ ଶିଖୁଛନ୍ତି।
ହଁ। ଏମିତି ଥରେ ଦେଖିକି ଏମିତି ଆମ ଘରେ ବି ମାନେ ବିରିୟାନୀ ବି ହେଇଥିଲା। ଏମିତି ଭଲ ଆମର କଣ ଅଛି ଆମକୁ ତ ଖାଇବା କଥା ଆଉ।
ହଁ। ଆଗ କାଳରେ କୋଉ ମା ମାନେ ବିରିୟାନୀ ବନଉଥିଲେ ଏବେ ସବୁ ଆଧୁନିକ ହେଇଗଲେଣି।
ହଁ ଏଇଟା ତ ସତ କଥା ଆଧୁନିକ ହେଇଗଲେଣି ସମସ୍ତେ। ହଁ। ଓଉ ଆପଣ ଆପଣ କଣ କଣ ସବୁ ଭଲ ଭଲ ଖାଇବା ବନାନ୍ତି।
ମତେ ଆସେ ସବୁ ରୋଷେଇବାସ। ପିଠାରେ କେବଳ ଚକୁଳି ଆସେ ଆଉ କୋଉ ପିଠା ଆସେନି।
ଓହୋ ମତେ ବି ସେଇ ଚକୁଳି ହିଁ ଆ ସେ ମୁଁ ସେଇ ଜନ୍ତା ଜନ୍ତୀ ପିଠା କିଛି କରିପାରେନି ଧରି ତ ପାରେନି ଆଉ ଗଢ଼ୁ ଗଢୁ ଫାଟିଯାଏ। ଥରେ ଥରେ ମାମା ସହିତ ବସି ଚେଷ୍ଟା କରେ ସେ କାକରା ପିଠା ଇଏ ପାଇଁ। ତ ହୁଏନି ମାନେ ଫାଟି ଯାଏ। ସେଟାକୁ ଗୋଟେ ମୁଁ ବୋଧେ କରିପାରେନି।
ନାଇ ନାଇ ଆମର କିନ୍ତୁ ସେ ଯେଉ କାକରା ଆଉ ମଣ୍ଡା ପିଠା ଯେଉଁ ହୁଏ ମାନେ ଯନ୍ତ ନ୍ତି ଦେଲା ପରେ ସେମାନେ ଯେଉଁ ତାକୁ ଚକଟି ଚକଟି ପୁରା ଇଏ କରିଦିଅନ୍ତି ତାପରେ ମୁଁ ସେଇଟାକୁ ଗୋଲ ଗୋଲ କରିକି ପୁର ଦେଇକି ଇଏ କରିି ଦିଏ କିନ୍ତୁ ମତେ ଜନ୍ତା ଜନ୍ତି ଆସେନି।
ଓ ହୋ, ହଁ। ଆଗରୁ ତ ସମସ୍ତେ ପୁରା ପିଠାରେ ପୁରା ଧୁରନ୍ଧର ଥିଲେ, ସବୁ ପିଠା ପଣା ଜଣା ଗାଁ ଗହଳିରେ ତ ବେଶୀ ଆପଣ ଗାଁରେ ରୁହନ୍ତି ନା ସହରରେ ରୁହନ୍ତି?
ଆମର ଘର ଗାଁରେ ରହୁଛି ଏ ବାହାରେ ଆଉ।
ଓହୋ ଭଲ କାରଣ ସହରରେ କଣ କି? ଯାହାର ଯେଉଁଟା ଟିକି ଇଚ୍ଛା ହେଲେ ପର୍ବାଣୀ କାହାର ସେତେ ନ କରିକି ଯେମିତିକି ଜନ୍ମଦିନ ହେଲା ବାହାରୁ କେକ୍ ଆଣନ୍ତି ହେରି କିନ୍ତୁ ଗାଁରେ କଣ ନିଜେ ପିଠା ପଣା କରନ୍ତି। ତ ମାନେ ମନ୍ଦିରରେ ପୂଜା କରନ୍ତି କି କଣ ଏମିତି ଥାଏ। ଏଠି ଆଧୁନିକୀକରଣ ହେଲାଣି ସମସ୍ତେ କେକ୍ କାଟି ଦଉଚନ୍ତି ଆଉ। ହୋଟେଲ ପଳଉଚନ୍ତି ଏମିତି ହିଁ ସବୁ ପାଳନ କରୁଚନ୍ତି।
ତାପରେ ତ ଏବେ ତ ପିଠା ବି ତ ସବୁ ପ୍ରକାର ପିଠା ବି ଯୋଉ ଦୋକାନରେ ମିଳିଲାଣି। ଗୋଟେ ଗୋଟେ ସେ ଯୋଉ ମିଠା ଆଣ୍ଡ ପିଠା ଗୋଟେ ଅଛି ଆଉ ଗୋଟେ ସେ ଯୋଉ ରୋଜିସ୍ କି ଚେନ୍ ମାନେ ଏଇ ସବୁ ତ ଏମାନେ ସବୁ ପ୍ରକାର ପିଠା ବିକୁଚନ୍ତି। ଥରେ ସେ ମିଠା ପିଠାରୁ ବି ଆମର ଆରିସା ଆଉ ମଣ୍ଡା ଆସି ଥିଲା ସେ ଯେମିତି କହିବେ ଏଇଟା ବି ଘର ତିଆରି ଭଳିଆ ପୁରା ଲାଗୁଛି। ତ କାହିଁକି ଏତେ ପରିଶ୍ରମ କରିକି ଘରେ ବନେଇବ।
ହଁ ସେଇଟା ବି ସତ କଥା। ଖାଇଦିଅ ଆଉ ଘରେ କଲେ ଏତେ ସମୟ ପରିଶ୍ରମ କରିକି କରିବ ପୁଣି ଖାଇଲା ବେଳକୁ ଆଉ ଇଚ୍ଛା ହଉନଥିବ ଏତେ ସବୁ ଛାଣିକି କଲା ବେଳକୁ।
ହଁ ତାପରେ ଗରମରେ ରୋଷେଇ ଘରେ ପଶି ହଉନି। ରୋଷେଇ କରିବାଟା ବଡ଼ କଷ୍ଟ।
ହଁ ଏବେ ଟି କିଛି ଦିନ ହେବ ବର୍ଷା ହଉଚି ଟିକେ ଆମ ଆଡ଼େ ନହେଲେ ତ ବହୁତ ଗରମ ହଉଥିଲା।
ଏବେ ଏଇ ରଜ ପରେ ପରେ ଟିକେ ଟିକେ ପାଗ ଟିକେ ଭଲ ରହୁଚି।
ହଁ ସତ କଥା।
ତାପରେ ପୁଣି ଆର ମାସକୁ ରଥଯାତ୍ରା ପଳେଇ ଆସିବ।
ହଁ। ରଥଯାତ୍ରା ଟିକେ ଛୁଟି ମିଳିବ ଆମ ମାନଙ୍କୁ ଆଉ।
ତମର କେତେ ଦିନ ଛୁଟି।
ର ଆମର ସେଇ ଗୋଟେ ଦିନ ସେଇ ଗୁଣ୍ଡିଚା ଦିନ ବାହୁଡ଼ା ଦିନ ଏମତି ଦି ଦିନ ହିଁ ଛୁଟି ମିଳିବ। ଏଇଠି କଣ ଟିକେ ଛୁଟି ଦିନ ପଡିଲେ ଆଉ ଘରେ ରହିଯାଅ। କିନ୍ତୁ ନିଜ ଆଡୁ ଛୁଟି କରିବାକୁ ତ ଇଚ୍ଛା ହୁଏନି ନା ନାଇଁ ନାଇଁ ପଢିଦବୁ ଆଉ ଟିକେ। ଆଉ ଯେମିତି କେତେ ଅ ହଁ ସରକାରୀ ତରଫରୁ ଛୁଟି ମିଳିଲା। ନାଇଁ ଶୁକ୍ରବାର ରୁ ଛୁଟି ରୁହେ ଆମର।
କଣତି କଣତି
ମୁଁ କହିଲି ଶୁକ୍ରବାର ଛୁଟି ରୁହେ ସବୁବେଳେ।
ତମେ କୋଉ ଠା ହେଇ କୁ ଯାଉଚ କି?
ଅ ଯାଉଛି ମୁଁ ଗୋଟେ ସରକାରୀ ଅନୁଷ୍ଠାନର ଗୋଟେ ପାଠାଗାରକୁ।
ଆ ମୁଁ ଯେତିକି ଜାଣିଛି ସରକାରୀ ଗୁଡ଼ାକରେ ହିଁ ସୋମବାର ଦିନ ପ୍ରାୟ ଛୁଟି ଥାଏ।
ଓହୋ ହୋ ନାଇଁ ବୋଧେ ଆଉ କଣ ତାଙ୍କର ନିୟମ ଥିବ ଆମର ଶୁକ୍ରବାର ଛୁଟି ରୁହେ ଆଉ।
ଓ ହୋ।
ହଁ ଏମିତି ସବୁ। ଆଉ ଆପଣ ସେ ଚାହା ପା ପିଅନ୍ତି କି ନାଇଁ ସନ୍ଧ୍ୟାରେ।
ନାଇଁ ନାଇଁ ମୁଁ ଚା ପିଏନି କେତେବେଳେ କେମିତି ମନହେଲେ କଫି ଟିକେ ପିଇଦିଏ।
ହଁ ହଁ ଭଲ କଥା ନାଇଁ ଏମିତି ଟିକେ ବର୍ଷା ପାଗ ଦେଲେ ଟିକେ ପିଇବା ପାଇଁ ଭଲ ଲାଗେ ନା ଚାହା।
ହୁଁ ଏ ଚା ପିଇଲା ମାନେ ମୋର ସାଙ୍ଗେ ସାଙ୍ଗେ ପେଟ ସଫା ହୋଇଯାଏ ମୁଁ ଏଥିପାଇଁ ଚା ପିଏନି କି ମୋତେ ଚା ବି ଭଲ ଲାଗେନି ଅଦିନିଆ କେବେ ଥଣ୍ଡା ଜର ହେଇଥିବ ଯଦି ଟିକିଏ ପିଇବି।
ହଁ କାରଣ ଆମର ବି ଯୋଉ ବଷ ଯୋଉଭଳି ଆ ବର୍ଷା ହଉଚି ଖାଲି ଟିକେ ବରା ଘୁଗୁନି ପ ମାନେ ଆଳୁ ଚପ ଏମିତି ଖାଇବାକୁ ଇଚ୍ଛା ହଉଚି।
ଗରମ ଗରମ ଛଣାଛଣି ଖାଲି ଖାଇବାକୁ ଇଚ୍ଛା ହଉଚି।
ହଁ ବର୍ଷା ପାଗରେ ଏଗୁଡାକ ହିଁ ବହୁତ ଭଲ ଲାଗେ ଖାଇବାକୁ।
ହୁଁ।
ଆଉ ଆପଣଙ୍କ ରାତିରେ ରୋଷେଇ କରିବେ ଆଉ ନା ଆଜି ବାହାରେ ଖାଇବାର ଅଛି।
ନାଇ ନାଇ ସକାଳର ଅଛି ସବୁଥିରୁ ଟିକେ ଟିକେ। ସେଇଆାକୁ ଖାଇଦବୁ ଆଉ।
ହ ଅ।
ତମର କଣ ଚିନ୍ତା ଘରେ ଗଲେ ମା ରାନ୍ଧିକି ରଖିଥିବେ ଖାଇଦବ ଆଉ ନା।
ହ ହଁ ଏଇଟା ତ ସତ କଥା। ମୁଁ ଯିକେ ସେଇଟା ତ ଘରର ବି ମଜା ନଉଚି। ମୋ ମାମା ବି କୁହନ୍ତି ସେ ଯଦି ଯୋଉଠି ଚାକିରି ବାକିରି କରିବୁ କେମିତି ରହିବୁ। ଏଠି ଆସୁଚୁ ସଠିକ୍ ଟାଇମ୍ ରେ ଖାଇଦଉଚୁ ପଳଉଚୁ। ହଁ।
ଭାଗ୍ୟ। ହଉ ହଉ ମୁଁ ଟିକେ ରଖୁଚି ଆ। ପରେ ଫୋନ କରୁଚି। ହଁ ହଁ।